ନମସ୍କାର ଆଜ୍ଞା
ନମସ୍କାର ନମସ୍କାର କୁହନ୍ତୁ।
ଆଉ କଣ କରୁଛନ୍ତି ଆପଣ।
କିଛି ନୁହଁ କିଛିଟା ମିତ୍ର ମୋର ରାଗି ଯାଇଛନ୍ତି ତ ତାଙ୍କୁ ମନଉଥିଲି
ଓହୋ ଆପଣ ତାଙ୍କୁ ମନେଇବେ କିନ୍ତୁ ଆପଣ ମୁଁ ଆପଣଙ୍କୁ କରିଥିବା ମେସେଜ ଗୁଡିକ ଦେଖିବେ ନାହିଁ।
ଦେଖିଛି ଏବେ ବୋଧହୁଏ
ଏବେର କଲେ ଆପଣଙ୍କୁ ଯୋଉ ତିନିଟା ବେଳେ ଲେଖିଥିଲି ଆପଣ ତାର କିଛି
ମୁଁ ସେ ମୁଁ ସେ ସେଇଟା ମୁଁ ଏବେ ଆପଣଙ୍କ ସହ କଥା ହେବି ବୋଲି ମୁଁ
ହ
ଛାଡ଼ନ୍ତୁ ଆପଣ ଏମିତି ବାହାନା ଆଉ ହେଲେ ହବ ନାହିଁ। ମୁଁ ଆପଣଙ୍କୁ ଉଁ ଲେଖିକି ପଠେଇଦେବି ଆପଣ ସେୟଆ ଲେଖିକି ପକେ ପଠେଇ ଦେବେ ସେମାନଙ୍କୁ। ସେମାନେ ଆପଣଙ୍କୁ ବହୁତ ଖୋଜୁଥିଲେ? ଆପଣଙ୍କ ଝିଅ ଆପଣଙ୍କୁ ବହୁତ ଖୋଜୁଥିଲେ? ଆପଣଙ୍କ ଶବ୍ଦରେ ଟିକେ ଧୂରେ ଧୀରେ ଶୁଭୁଛି ଆପ ଆପଣ ଟିକେ ପାଖକୁ ଆସନ୍ତୁ ଫୋନ ର।
ପାଖରେ ଅଛି ଟିକେ କାମ ଯନ୍ତ୍ର ଟିଏ ଲଗେଇଛି ବୋଧେ ସେଥିପାଇ ଆସ୍ତେ ଶୁଣାଯାଉଛି ମୁଁ ଖୋଲିିଦିଏ ସେଇଟା।
ଆଜ୍ଞା ଆପଣ ଖୋଲିି ଦିଅନ୍ତୁ। ଆଜ୍ଞା ଭଲ ଭାବରେ।
ଏନ୍ ସେଥି ସେଥିପାଇ ମୁଁ କାଲି ମନା କରୁଥିଲି କି ଯିଏ ହେଲେ ବି ମାନେ ପରେ ଜାଣିଲେ ଖରାପ ଭାବିବେ ବୋଲି ଯଦି ବି ସାମ୍ନାରେ ନ ହଁ କହିଲେ କି ସେଇଟା ଅଲଗା କଥା ବଟ୍ ଭାବ ବି ତ ଥିବେ।
ନାଇଁ ତାଙ୍କୁ ମୁଁ ପରା କହିଛି କି ରାତି ନଅଟାରେ ସେମାନେ ଆସି ବି ପାରିନଥାନ୍ତେ? ଆପଣ ତ ଦିନଦିଆ ହସ୍ପିଟାଲରେ ଥିଲେ।
ଆରେ ହଁ ସେଇଟା ତ ଅ ମାନେ ଠିକ ଯେ ବଟ
ମୁଁ ଶୁଣନ୍ତୁ କି ଶୁଣୁନାହାନ୍ତି ଆ ମୁଁ କହିଲି ଆପଣ ଚେଷ୍ଟା କରିଥିଲେ ଆଜି ସେମାନଙ୍କୁ ଆସିକି ଅ ମାନେ ଉ ଆଶ୍ଚର୍ଯ୍ୟ କରିବା ପାଇଁ ଆସିଥାନ୍ତି ଆପଣ ଆଜି କିନ୍ତୁ ଆପଣଙ୍କର କାଲି ଯେତେବେଳେ ଯେତେବେଳ ରିପୋର୍ଟ ବାହାରିଲା ଆପଣଙ୍କର ପିତା ମନା କଲେ ସେଥିପାଇଁ କାଲି ହିଁ ଆପଣଙ୍କର ଡିସ କି ଆପଣ ଆଜି ସକାଳୁ ପଳେଇବେ ନହେଲେ ଆପଣ ଆଜି କଲେଜ ଆସିକି ବିଶ୍ୱବିଦ୍ୟାଳୟ ଆସିକି ସେମାନଙ୍କୁ ଆସ୍- ଆସଜ୍ୟ କରିଥାନ୍ତେ।
ହୁଁ। କଣ କରିବା ହଁ କଣ କରିବା ମୋ ଭାଗ୍ୟ ଟା ଖରାପ ଆଉ କିଛି ବି କରିବା ପାଇଁ ଗଲେ ଓଲଟା ହିଁ ହେଇଯାଏ ସବୁ।
ଶୁଣନ୍ତୁ। ମୁଁ ଟିକେ ମତେ ଟିକେ କଣ କହିଲେ ମାନେ ଟିକେ କିଛି ଗୋଟେ ଭିତରୁ ଭଲ ଲାଗୁନି। ନଥିଲା କି ସେମାନେ ଜାଣିନାହାନ୍ତି। ତ ସେଥିପାଇଁ ମାନେ କମେଇବା ପାଇଁ ସେ ଜିନିଷ ଟା କହିଦେଲି ଆଉ ତାକୁ
ଉ ମତେ ସମ୍ପର୍କ କରି କି କହିଦେଇଥାନ୍ତେ।
ଆରେ ସେମାନେ ମୋର ସେତେବେଳେ ଫୋନ ଦେଖୁଥିଲି ମୋର ମନ ନାହିଁ ଆପଣଙ୍କର ଭିଡିଓଟି ଅଛି। ଆ ସେଇଠୁ ଏଇ ସବୁ ଆରମ୍ଭ ହେଲା ମୁଁ ମନ ନାହିଁ ସେ ଭିଡିଓ ପ୍ରାଇଭେଟରେ ରଖିବାକୁ। ତ ଭିଡିଓ ଟା ଯେହେତୁ ମୁହଁରେ ଥିଲା। ତାପରେ ବାକି କଥା ଆପଣ ତ ବୁଝିପାରୁଥିବେ। ସେଇଠି କେମିତି ମ୍ୟାନେଜ କରିବା ମୋ ପାଇଁ କେତେ କଷ୍ଟ ଥିଲା।
ସେଥିପାଇ ମୁଁ କାଲି ଉ କହୁଥିଲି ଫଟ ମାନେ ଫୋଟୋ ଉଠାଉନି ଉଠାଉନି।
ସେ ଯୋଉ ଭିଡିଓଟା ବାକି ବହୁତ ମାନେ ଆପଣଙ୍କର କଣ କହିଲେ ସ୍ମୃତି। ହେଇକି ରହିବ।
ହଁ ସେଇଟା ତ ଠିକ କଥା। କିନ୍ତୁ ନା ନାହିଁ।
ଆପଣ ଦେଖିବେ ଆପଣ ଆଉଥରେ କାନ୍ଦି ପକେଇବେ। ସେଇ ଭିଡିଓଟିରେ ଆପଣଙ୍କର ଯୋଉ ସ୍ମୃତି ଆପଣଙ୍କର ଆଉ ଆପଣଙ୍କ ମିତ୍ରଙ୍କର ମାନେ ବହୁତ ଦୁଃଖ
ମାନେ ଦି ଜଣ ମୁଁ ଦି ଜଣଙ୍କୁ ଓ କ୍ଷମା ପ୍ରାର୍ଥନା ମାଗିଲି ଦି ଜଣ ସାରା ମାନେ ଯୋଉ ଉ ଆ ଆ ମାନେ ଇମଜି ଯଦି ଆପଣଙ୍କୁ ପସନ୍ଦ ସେଇ ଇମଜିରେ ଆ ଆ ୱେକ୍ଟ କରିକି ଛାଡିଦେଲେ। କିଛି ବି କହିଲେ ହଉ। କିଛି ବି କହିଲେ ହଉ ଆଉ କିଛି ନୁହଁ।
ସିଏ ଟିକେ ରାଗଟି ଟିକେ ଦେଖଉଛନ୍ତି ମୁଁ ଆପଣଙ୍କୁ ଗୋଟେ ତୁ ଆପଣଙ୍କୁ ଏମିତି ମେସେଜ ଲେଖିକି ଦେବି ଆପଣ ହେଇଟା ପଠେଇବେ ତାପରେ ସେ ଆଉ ରାଗ ଦେଖେଇ ପାରିବେ ନାହିଁ।
ହଉ ସେଇଟା ବି କରିଦବା ପଠେଇ
ଆଜ୍ଞା ସିଏ ମତେ କହିକି ଗଲେ କହିଲେ ଏବେ ତାକୁ ତା ଉପରେ ଆମେ ଏତେ ରାଗିବୁ ସେ ପୁରା ମନେ ମନେ ଥକି ଯିବ। କିନ୍ତୁ ମୁଁ ଆପଣଙ୍କୁ ଏତେ ମନେଇବାକୁ ଦେବିନି ତାଙ୍କୁ ଜଲଦି ମନେଇ ଦେବି। ସେମାନେ ତ ମୁଁହ ଉପରେ ବି ସେଠି ଟିକେ ରାଗି ଗଲେ କିନ୍ତୁ ମୁଁ ତାଙ୍କୁ ମନେଇଲି।
କାହିଁ ତମ ଉପରେ କାହିଁକି ରାଗି ଗଲେ ତମେ ତ କିଛି କରିନା।
ଯେହେତୁ ଆମେ ମାନେ କହିଲୁନି କାଲି ସେମାନେ କହିଲେ କାଲି ପିଜଜା ଟା ତାହେଲେ ସେଇ ଥିଲା ଜାଣିଗଲେ ତାପରେ ମୁଁ କହିଲି ହଁ। ଆଉ କଣ ହି ଲୁଛି। ମୁଁ କହିଲି ଆମେ ପିଜ୍ଜା ଟା ଆଗରୁ ଅର୍ଡର କରି ମାନେ ଦେଇ ଦେଇଥିଲୁ ତାପରେ ସେ ଆସିଲେ ତାଙ୍କ ପିତା ମାନେ ସେ ପନ୍ଦର କି କୋଡିଏ ମିନିଟ ରହିଛନ୍ତି ଅତି ବେଶୀରେ ମୁଁ ଏହା କହିଛି। ଆପଣତ ସତରେ ହିଁ ସେତିକି ସମୟ ରହିଛନ୍ତି ବୋଧେ।
ହଁ ସେତିକି ସମୟ ବି ମନ ସେଠି ନ ଲବଣ ଆଗୁଡଡୁରେ
ମନ ଆପଣଙ୍କ ଆପଣଙ୍କ ପିତାଙ୍କ ପାଖରେ ଥିଲା।
ୟସ୍ ହଁ ଆଜ୍ଞା।
ହଁ ଆଉ ଆପଣ ଯାଇକି ଆପଣ କେବେ ଫେରୁଛନ୍ତି ପୁଣି କହିଲେ ଟିକେ।
ମୁଁ ପହଞ୍ଚେ ମୋ ଗନ୍ତବ୍ୟ ସ୍ଥଳକୁ ପ୍ରଥମେ ପହଞ୍ଚେ ମୁଁ ତା ଉପରେ ତ ଆସିବା କଥା କହିପାରିବି।
ତଥାପି ଆପଣଙ୍କୁ କଣ ଲାଗୁଛି ଜୁଲାଇ ମାସରେ ମାସରେ ଯାଇକି।
ହୁଁ ହଁ। ଜୁଲାଇ ତ ମତେ ଆଶା ଅଛି କାହିଁକିନା ମୁଁ ବଡ ଭଉଣୀ ତାର କାମ ଟା ମାନେ ଦେବାର ଅଛି ତାର ଅ ଉପର କଣ କୁହନ୍ତି ଏଯାଏ ବେଶ ଦେବାର ଅଛି ଯୋଉଠି ଅ ସେଇଠି ଆସିବ ତ ତା ସହିତ ମୁଁ ଆସିପାରେ।
କେତେ ତାରିଖରେ ତାଙ୍କର ଅଛି ସେ ଜିନିଷ ବି
ତାର କାମ ଷ୍ଟାର୍ଟ ହେଇଥିଲା ପଚିଶ ତାରିଖ ଦି ମାସ ପରେ ସବମିଟ୍ ଅ। କରିବାର ଥିଲା ତ ମୁଁ ତ ଲାଗୁଛି ପଚିଶ ତାରିଖ ପରେ।
ଆପଣ ଯଦି ଜୁଲାଇ ପଚିଶ ପରେ ଆସିବେ?
ହଁ।
ଆପଣ ଟିକେ ପାଗଳ ଅଛନ୍ତି କି?
କଣ ହେଲା କି?
ଆମର ରିଡମିସନ ଅଛି ଏ ଏଇ ଜୁଲାଇ ପ୍ରଥମ ସପ୍ତାହରେ।
ଆଚ୍ଛା।
ଆଜ୍ଞା ତା ସହିତ ଆମର ପରୀକ୍ଷା ବି ଅଛି। ଜୁଲାଇ ତୃ ଜୁଲାଇ ତୃତୀୟ ସପ୍ତାହରେ।
କୋଉ ପରୀକ୍ଷା?
ଆମର ଯୋଉ ଆମର ଯୋଉ ଗୋଟେ ପରୀକ୍ଷା ହୁଏନି ମଧ୍ୟ ସେମିଷ୍ଟାର।
ହୁଁ ହୁଁ।
ଆଜ୍ଞା ଆଉ ସେଇଟା ତ ଦେବେ ନା ଆପଣ ନା ଦେବେନି?
ନା ନା ଦେବି ନା ଆଉ।
ସେଇ ତ ଆଉ ଆପଣ ନ ପଢିଲେ କେମିତି ହବ କହିଲେ ଆପଣ ଆସିଲୁ ଜୁଲାଇ ପ୍ରଥମ ସପ୍ତାହରେ କାହିଁକି ନା ଆମର ପ୍ରାକଟି ପ୍ରାକ୍ଟିକାଲ ଆରମ୍ଭ ହେଉଛି ଜୁଲାଇ ପ୍ରଥମ ସପ୍ତାହରୁ।
ହଁ ହୁଁ ହୁଁ।
ଆଜ୍ଞା ଆଉ ଆଜି ଆମେ ଆମର ଶିକ୍ଷକଙ୍କ ପାଖ କୁ ଯାଇଥିଲୁ? ଯୋଉ ଆମର ସେଇ ଶିକ୍ଷକ ଆପଣ ବୁଝିପାରୁଥିବେ କୋଉ ଶିକ୍ଷକ? ସେ ଶିକ୍ଷକ ଆମକୁ କହିଲେ କି ଆମର ସବୁ ମାନେ ଆମକୁ ପଇସା ମିଳିବା ଉ ସେମିତିଆ ମାନେ ମାସକୁ ସାତ ହଜାର ମିଳିବା ବାଲା ଅ ଆମର ଛି ଇଣ୍ଟରନସିପ ସେଇଟା କି ଆମକୁ ମିଳିବ ଉଁ ଚତୁର୍ଥ ସେମିଷ୍ଟାର ରେ।
ହୁଁ ମାସକୁୁ
ହଁ ଦି ମାସ ମିଳିବ ମାତ୍ର ଚଉଦ ହଜାର ଟଙ୍କା କିନ୍ତୁ ସିଏ କହୁଥିଲେ କି ସେଇ ଜିନିଷ ଟା କେବଳ ଆମ ଭିତରେ।
ମାନେ ଆମ ଭିତରେ ମାନେ
ଆମ ଯୋଉ ଦଳ ଭିତରେ।
ଓ ହୋ ଆଚ୍ଛା।
ଏଇଟା ସମସ୍ତଙ୍କ ପାଇଁ ନୁହଁ ଆମ ଦଳ ପାଇଁ କେବଳ ବାକି ସେଇଟା ପାଇଁ ଆମକୁ ମାନେ ଗୋଟେ ଏ ତାଙ୍କର ମାନେ ଇଣ୍ଟରଭି୍ୟୁ କ୍ଲିୟର କରିବାକୁ ପଡିବ। ତାପରେ ଯାଇକି ଆମକୁ ସେ ଇଣ୍ଟର୍ନସିପ ଟା ମିଳିପାରିବ।
ହୁଁ ହୁଁ।
ଚତୁର୍ଥ ସେମିଷ୍ଟାର ରେ କି ଚତୁର୍ଥ ସେମିଷ୍ଟାର ପରେ ଯୋଉ ସମର ହୁଁ ମାନେ ଖରା ଛୁଟି ଦେବେ ଆଜ୍ଞା। ତ ଆମେ ଆର ମାସରେ ତ ଆର ବର୍ଷ ଆପଣ ଯାଇପାରିବେ ନାହିଁ ଆପଣ ଏଇଠି ହିଁ ରହିବେ।
ମୋର ସେଇଟା ହେଇ ହେଇଗଲା ହେଲା ଭଲ କଥା ନହେଲେ ମୋ ବାପା ଯୋଉଠି କରନ୍ତି ସେଇଠି ମୋର ହେଇଯିବ ଯଦି ସେଇଠି ନହେଲା ଦେନ୍ ମୁଁ ମୋ ବାପା ଯୋଉଠି କରୁଛନ୍ତି ସେ ସେଇଠିକି ପଳେଇବି।
କଣ ଏଇ ଇଲେକ୍ଟ୍ରୋନିକ୍ସ ର ଉପରେ କରୁଛନ୍ତି କି?
ସେମିତି ତ ମାନେ ନାହିଁ କି- ଇଲେକ୍ଟ୍ରୋନିକ୍ସ ଉପରେ ହିଁ ଇଣ୍ଟନସିପ କରାଯିବ।
ଆଉ କଣ? ସେମିତି ହିଁ ମାନେ ଅଛି।
ଏମତି ନ
ହଉ ଶୁଣନ୍ତୁ, ଆପଣ ତାହେଲେ ଆମେ ବି ଯିବୁ କି ଆପଣଙ୍କ ବାପା ଯୋଉଠି କରୁଛନ୍ତି।
ହଉ ଚାଲନ୍ତୁ।
କୋଉଠି ସେଇଟା, ଆପଣଙ୍କ ଗାଁ ମାନେ ଆଜ୍ଞା, ନା ସେଠି ଏତେ ଦୂର ଯାଇପାରିକି, ରହିପାରିବି ନା ଆମେ ରହିଯିବୁ କି ଦେଖି
ଚାଲ, ଚାଲନ୍ତୁ।
ଇଣ୍ଟର୍ନସିପ କାମରେ ଆପଣ ଆମେ ରହିଯିବୁ କି ସେଠି
ଚାଲନ୍ତୁ ରହିଯିବେ।
ଯଦି ଆମର ଏଠି ନ ହେଲା ତାହେଲେ ଆମ ଆପଣଙ୍କ ସହିତ ଯିବୁ, କଣ କହୁଛନ୍ତି?
ହଉ ଠିକ ଅଛି, ନିଶ୍ଚୟ। ଆପଣଙ୍କୁ ସ୍ୱାଗତ ରହିଲା।
ହଉ ତାହେଲେ, ଆଉ ଆମର ରହିବା ବ୍ୟବସ୍ଥା
କରାଯିବ।
ଆଉ ଇଣ୍ଟରନସିପ ରେ ଆପଣଙ୍କର ସେଠି ପଇସା ମିଳିବ ତ ଆମକୁ?
ନା ପଇସା ମିଳିବନି, ସେଥିପାଇଁ ତ ମୁଁ କହିଲି ଏଇଟା ହେଇଗଲେ ଭଲ କଥା, ନହେଲେ ସେଇଠି କରିବେ।
ଆଉ ଯଦି ପଇସା ମିଳିବନି, ତାହେଲେ ଆମେ ଯାଇକି ମାନେ ଖର୍ଚ୍ଚ କେମିତି ଉ ଏଠେଇକୁୁ ରହିବାର
ରହିଲେ ଖର୍ଚ୍ଚ ତ ମୁଁ ଉଠେଇବି ନା, ଆପଣ କାହିଁ ଉଠେଇବାର କଷ୍ଟ କରିବେ।
ନାଇଁ ନାଇଁ, ଆମେ ଉଠେଇବୁ ନା ଆମେ ଯେତିକି ଯିବୁ, ଯଦି ସାଙ୍ଗମାନେ ଆମେ ଉଠେଇବୁ
ହଁ କଣ କୁହନ୍ତି ସେଇଟା?
କିନ୍ତୁ, ଯେହେତୁ ଏଇଥିରେ ମିଳୁଛି, ତ ଏ ଏଇଟା ପ୍ରଥମେ ଚେଷ୍ଟା କରିବା ଉଚିତ। ନହେଲେ ସେଇଠି
ଏତେ ଦୂର ବୋଧେ ଛାଡିବେନି, କାଇଁନା ଆପ ସେଠି ଦି ମାସ ରହିବାକୁ ପଡିବ ନା, ଏତେ
ହଁ, ସେଇଟା ବି ଗୋଟେ କଥା।
ଆଜ୍ଞା। ହଁ ଦିଦିନ ଇଣ୍ଟରନସିପ ହେଇିବ ଛାଡି ଦେଇଥାନ୍ତି।
ହୁଁ, ଏ ଆପଣଙ୍କ ସମୟ ହଉନି କି?
ହଁ, ହଁ, ମତେ ସମୟ ହେଇଗଲାଣି, ରଖୁଛି ମୁଁ
ହଉ।
ଅଧି ଗୋପି ଦଉଛି
ଏବେ, ହଉ ଆପଣ ରଖନ୍ତୁ, ହଁ